ହାଲୋ।
ହାଲୋ ଜୟ ଜଗନା
ହ ଜୟ ଜଗନ୍ନାଥ।
ଆଉ କଁ କରୁଚ?
ଏଇ ଇଆଡେ ବୁଲୁଚି ଗାଁ ରେ।
କଁ ଖାଇଚ ଆଜି?
ଆଜି ଭାତ ଡାଲି ଆଳୁ ଭଜା ଆଉ ଆମ୍ବ।
ଆଉ ତମ ଦେହ ପା କେମିତି କଣ ଅଛି?
ଦେହ ଭଲ ଅଛି ଟିକେ।
ହୁଁ ଆଉ ଆଉ କେମିତି କଣ ଇଏ କରୁଚ?
କଁ କହିଲେ?
ମାନେ କେମିତି କଣ ଜୀବନ ଯାପନ ଚାଲିଚି ଦେହପା ଯତ୍ନ ନଉନ ଯ ତ୍ନ ଦେହପାର ଯତ୍ନ ନିଅ ଆଉ ହାତ କଣ ହେଇଥିଲା ହାତ ଭଲ ହେଲାଣି?
ହାତ ଭଲ ହେଇଗଲାଣି ଟିକେ ଟିକେ ଭଲ ଲାଗୁଚି ମେଡିସିନ ଖିଆ ହଉଚି ଭଲ ହେଇଗଲେ ଭଲ ହବ ଆଉ।
ହୁଁ ହୁଁ ଆଉ ଆଜି ଖାନା ପିନା କଥା କଣ କୁହ କଣ ଖାଇଥିଲ ସକାଳେ କଣ ଖାଇଥିଲ?
କାହିଁ କଣ ସକାଳେ ପଖାଳ ଭାତ କୁ ଆଳୁ ଭଜା ଆଳୁ ଚ୍ଚୋଖା ଖିଆ ହେଇଥିଲା। ଆଳୁ ଭାତ ଡାଲି ଭଜା।
ହୁଁ।
ଆଉ କିଛି ଖିଆ ହେଇନି ଆଉ ଖିଆଯିବ ଏଇନା ଜଳଖିଆ ଫଳିଖା କଣ ଟିକେ କରିବା କୋଉଠି।
ହୁଁ ହୁଁ। ଆଉ କିଏ କିଏ ଏକା ଖାଇଥିଲ ନା ଆଉ କିଏ ଖାଇଥିଲ ଆଉ କିଏ କିଏ?
ଘରେ ଦିଦି ମୁଁ ବାବା।
ହୁଁ, ଆଉ। ବାର ଟା ବେଳେ କଁ ଖାଇଥିଲ?
ବାରଟା ବେଳୁ ପଳେଇବ ଡାଲି, ଭାତ, ଭଜା
ଆଉ ଏବେ ଜଳଖିଆ ଖାଇବ।
ହୁଁ
ହ ହଁ ଆଉ ଡ୍ୟୁଟି
ଡ୍ୟୁଟି ନାହିଁ ଏବେ ବନ୍ଦ ମାସେ ବନ୍ଦ ହାତ ଫ୍ରାଚର ହେଇଛି। ହାତ ଭଲ ହେଲାଠୁ ଯିବା ଡ୍ୟୁଟି।
ଯିବ କେବେ?
ଜୁଲାଇ ପଚିଶ।
କୋଉଥିରେ ଯିବ?
ଯିବା ଟ୍ରେନରେ।
ଟ୍ରେନରେ କୋଉ ଟ୍ରେନ?
ଅମରାବତୀ ସୁପର ଫାଷ୍ଟ ଏକ୍ସପ୍ରେସ।
ଆଉ ଚଢ଼ିବ କୋଉଠୁ?
ଚଢି଼ବା ବାଲେଶ୍ଵରରୁ
ଓଲେହିବ
ଭଲଇବୁ ଭାସ୍କଡ ଆମ ଗୋଆ।
ଆଉ କେତେ ଟଙ୍କା କଣ ନଉଛି ଅମରାବତୀ?
ଟିକେଟ ନେଇକି ଯୋଉଠୁ ଯେତିକି ଆଠଶହ କେତେ ନଉଛି। ଜେନେରାଲ ଏସିି ରେ ଗଲେ ଅଠରଶହ କେତେ
ହୁଁ ଆଉ
ଆଉ ଆପଣଙ୍କ ଖବର କଣ?
କ ‌ଅ ମୁଁ ଆକ୍ସିଡେଣ୍ଟ ହେଇକି ଶଶୁର ଘରେ ବସିଛି। ଗୋଡ଼ ଖରାପ ଆଉ ମୁଣ୍ଡଟା ଟିକେ ଫାଟିଯାଇଛି। ଡ୍ୟୁଟି ଫିଉଟି ଏଇନା ବନ୍ଦ ଯାଇନି। ପହରଦିନ ଯିବାର ଅଛି ଘରକୁ ଗଲେ ଡ୍ୟୁଟି ଯିବା ଆଉ।
ହୁଁ
ଆଉ ମେଡିସିନ ଖିଆ ଚାଲିଛି, ଆଉ ଗୋଡ଼ଟା ଏ ଏକ୍ସରେ କରିଥିଲି ଗୋଡ଼ଟା। ଏକ୍ସରେ କରିଥିଲି ଗୋଡ଼ଟା କିଛି ବାହାରିଲାନି। ନର୍ମାଲ ବାହାରିଲା। ଆଉ ରଜ କେମିତି କଣ ପାଳନ କଲ ଗାଁରେ? ନା ବାହାରେ କୋଉଠି ଅଛ?
ନାଇଁ ଗାଁରେ ରଜ ରଜ ତ ଦିନେ ପାଳନ କରାଯାଇଛି। ତାପରେ ଆଉ କରିହେଲାନି ଆଉ। ହାତ ମର ଏମତି ଫ୍ୟାଚର ହେଲା।
ହୁଁ ହୁଁ କେମିତି ଫ୍ୟାକ୍ଚର ହେଲା କଣ ହେଇଥିଲା କି?
ଆଗରୁ ଫ୍ରାକ୍ଚର ଥିଲା ତାପରେ ହେଠୁ ଫ୍ରାକ୍ଚର ହେଇଗଲା ଟିକେ କିି ନା ଆଉ ଝଗଡ଼ା ନ୍ତିରେ ଆଉ।
ହୁଁ ହୁଁ ଆଉ ହଁ ମୁଁ ଦୋଳି ଖେଳାଖେଳି ହେଲା ନା ନାହିଁ। ହ୍ୟାଲୋ ଦୋଳି ଖେଳିଲ ଦୋଳି ଖେଳିଛ ନା ନାଇଁ?
ଖେଳା ହେଇଛି ଦୋଳି।
ପିଠା ପଣା କଣ କେମିତି ରଜ ଖାଇଲ କଣ କେମିତି କଣ ରଜ?
ରଜପାନ ଖିଆ ହେଇଛି ରଜରେ ବୁଲା ହେଇଛି ସବୁଆଡେ।
ଆଉ କୋଉ କୋଉ ମନ୍ଦିର ରଜରେ ଯାଇଛ?
ମନ୍ଦିର ଗାଁ କୁ ଗୋଟେ ଯାଇଥିଲୁ କପିଳାଶ ଥରେ ଆଉ ବୁଦ୍ଧେଶ୍ଵର ଯାଇଥିଲୁ। ସେତିକି
ହୁଁ। କପିଳାସ ଯାଇଥିଲୁ ଥରେ ବୁଦ୍ଧେଶ୍ୱର ଯାଇଥିଲୁ ଥରେ।
ହୁଁ।
ଉ ହୁଁ ଆଉ କେତେବେଳେ ବାହାରିବ ଡି ଯୋଉ ଅମରାବତୀରେ ବସିବ କେତେବେଳେ ବାହାରିବ ତମେ ବସିବ ଗାଡିରେ?
ଅମରାବତୀ ଆହୁରି ମାସେ ପରେ ମୁଁ ଯିବି।
ହଁ ଯେ କେତେବେଳେ ବସିବ ଗାଡ଼ିରେ?
ରାତି ତିନିଟା ରାତି ତିନିଟା ରୁ ଏଠୁ ବସିବି ତେଇଶି ତାରିଖ ଛବିଶ ଛାଡି ସତେଇଶି ତାରିଖ ଦିନ ପହଞ୍ଚିବି ସକାଳୁ ସକାଳୁ।
ଶୁଣ ଯୋଉ ଦି ଦିନି ଟ୍ରାଭେଲ ମାନେ ଗାଡ଼ିରେ ଟ୍ରାଭେଲ କରିବ କଣ କେମିତି ଖାନା ଖାଇବା ଖାଇବା ପିଇବା କଣ କେମିତି କର?
ଖାଇବା କଣ ଇଆଡୁ ନେଇକି ଯାହା ଯାଇଥିବୁ। ତାପରେ ସେଠି ଟ୍ରେନରେ ଯାହା ଖାଇବାଟା ପାର୍ସଲ ସେଠି କିଣିକି ଖାଇବୁ ଆଉ।
ହୁଁ, ଗାଡି ତ ସେମିତି ରହିବନି ନା କୋଉ ଷ୍ଟେସନ ଫେସନ ରେ ଯୋଉ ପାଞ୍ଚ ଦଶ ମିନିଟ୍ ରହିବ କେମିତି କଣ ଖାଇଆ ଖାନା ପିନା କର ତମେ?
ଷ୍ଟେସନ ଖାଇବା ନହେଲେ ଷ୍ଟେସନ ଟ୍ରେନ ଭିତରକୁ ଆସନ୍ତି ଖାଇବା ନେଇକି ଖାଇବା ସେଠି କିଣିକି ନା ଖାଉ‌।
ଵ ଯୋଉ ବୟ ବୟ ଯୋଉ ଇଏ ବୟ ତ? ଯୋଉ ଟ୍ରେନ୍ ବୟ ଆସନ୍ତି?
ହୁଁ।
ହୁଁ। ତାଙ୍କଠୁ କିଣିକି ଖାଇଦିଅ ନାଇଁ କି?
ହୁଁ।
ଓହୋ ଆଉ
ଆଉ ଆପଣଙ୍କ ଖବର ଆଜି କଣ ଆପଣ ଆଜି କୁଆଡେ କୁଆଡେ ଯାଇଥିଲେ ବୁଲିଥିଲେ?
ଆଜି ତ ଯାଇଥିଲି ଗୋଟେ ଜାଗାକୁ ଓ ମାନେ ସେ ଜଣେ ଭଉଣୀ ହେବେ ଦିଦି ସେ ଏକ୍ସପାଏଡ୍ କରିଯାଇଥିଲେ ଆଜି ଯାଇକି ତାଙ୍କର ଏଗାର ଥିଲା ଆଉ ତାଙ୍କୁ ଦେ ମାନେ ଯାଇଥିଲୁ ସେଠିକି। ତ ଭୋଜି ଫୋଜି ପ୍ରୋଗ୍ରମ୍ ଥିଲା। ହେଲେ ବି ମନ ବହୁତ ଦୁଃଖ ଲାଗିଲା କାହିଁକିନା କମ୍ ବୟସର ଦିଦି ସେ ଥିଲେ। ଆଉ ସେଥିପାଇଁ ବି ମନ ଦୁଃଖ ଲାଗିଲା। ତାଙ୍କ ପରିବାର ଲୋକଙ୍କୁ ଦେଖିଲା ବେଳକୁ ମାନେ କାନ୍ଦ ଲାଗିଲା ଭଲ ଲାଗିଲାନି। ଆଉ ଯାହା ଟିକେ ଖାଇଲୁ, ଖାଲି ହାଲକା ଫୁଲକା ଖାଇ ଦେଇକି ପୁଣି ପଳେଇ ଆସିଲୁ ସନ୍ଧ୍ୟା ହେଇଯିବ ବର୍ଷା ପାଦିନ ନା। ଆଉ ବର୍ଷା ବର୍ଷି ହବ କରିବ ସେଥିପାଇଁ କି ସନ୍ଧ୍ୟା ହେଇଯିବ ବୋଲି ବାହାରିକି ପଳେଇ ଆସିଲୁ ଆଉ। ଆଉ ଏବେ ଆସିକି ଗାଁ ରେ ଅଛୁ ଆଉ।
ହୁଁ।
ହୁଁ ଆଉ ଯାହା କିଛି ହେଇଥିଲା ବଂ ଯାହା ବି ହେଇଥିଲା ଭଲ ହେଇଥିଲା। ଆଉ କିନ୍ତୁ ଏଇଟା ମୋ ବହୁତ ମନ ଦୁଃଖ ହେଲା କଣ କ ଲ କମ ବୟସର ଦିଦି ସେ ଥିଲେ। ଆଉ ଭଲ ଲାଗିଲାନି ମାନେ ଏତେ ଜଲ୍ଦି ଭଗବାନଙ୍କ ପାଖକୁ ସିଏ ପଳେଇବ ବୋଲି କାହାର ବି ମାନେ କେହି ଭାବିିନଥିଲେ ବି ଚିନ୍ତା କରିନଥିଲେ।
ହୁଁ।
ତାଙ୍କ ପାଇଁ ଏବେ ସମସ୍ତେ ଝୁରୁଛନ୍ତି। ମନ ଦୁଃଖ କରୁଛନ୍ତି। ଝୁରିଛନ୍ତି ଇଏ କରୁଛନ୍ତି। ଦେଖିଲା ବେଳକୁ ଟିକେ ମନ ଦୁଃଖ ହଉଛି ଆଉ। ତାଙ୍କର ଛୋଟ, ଛୋଟ ପିଲା ଅଛନ୍ତି। ସେ ପିଲାମାନେ କଣ କରିବେ? ତାଙ୍କର ଭବିଷ୍ୟତ ଅନ୍ଧାର ହେଇଯିବ ନା?
ହୁଁ, ହୁଁ।
ସେଇଆକୁ ଇଏ କରିକି ଦେଖିବା ଭଗବାନ ଉଁ ଇଏ କରଛନ୍ତି, ସିଏ ପିଲାକୁ ସିଏ ଇଏ କରିବା ଲୋକ ସିଏ ଯାହା କରିବେ ଭଗବାନ କରିବେ। ତାଙ୍କୁ ଆଉ ତାକୁ ଭଗବାନ ସାହା ଆଉ ଆମେ ଆଉ କଣ କରିବା? ଆମ ହାତରେ ଆଉ କଣ ଅଛି‌। ଆମେ ଦେଇ ଦେଇକା ସାନ୍ତ୍ଵନା ଦେଇପାରିବା। କି, କିଛି ଉଁ ତାଙ୍କ ପାଇଁ କିଛି ଅର୍ଥ ଉଁ ଖର୍ଚ୍ଚ କରିପାରିବା। ହେଲେ ତ ଆମେ ତାଙ୍କ ଜୀବନ ଶୈଳୀ ଟାକୁ ଦେଇପାରିବାନି। କି ଆମେ ତାଙ୍କୁ ବେଶୀ ଆୟୁଷ ଦେଇପାରିବା କି? ଆମର ତ ଆମ ହାତରେ ହେଗୁରା ନାହିଁ ନା, ଆମେ ଦେଇଦେଇକା କଣ କରିବା ତାଙ୍କ ତାଙ୍କ ପଛରେ କିଛି ପଇସା ଖର୍ଚ୍ଚ କରିପାରିବା। ଅର୍ଥ ଖର୍ଚ୍ଚ କରିପାରିବା। ନାଇଁ ତ ତାଙ୍କୁ ସାନ୍ତ୍ୱନା ଦବା, କି ଖୁସି ଯା ମୁହଁ ରେ ଟିକେ ଖୁସି ଦବା କିଏ ଆଉ ତ ଆମେ କିଛି ଦେଇ ପାରିବାନି ନା।
ହୁଁ।
ଆଉ ସେଆକୁ ମନ ଦୁଃଖ ଯାଇଥିଲୁ ମନ ଦୁଃଖ ହେଲା। ଏୟା ଆଉ କଣ କରିବା? ମଣିଷ ଯେତିି ଦିନି ପାଇଁ ଉଁ ଆସି ସିଛି। ଆମେ ସବୁ ମଣିଷମ ଆମେ ମଣିଷ ଆମେ ହଉଛନ୍ତି ଗୋଟେ ଯାତ୍ରାର କଳାକାର। ହେଲା, ଯା ଆସିଲେ ଯାତ୍ରା କଲେ, ଯାତ୍ରା ସରିଲା ବିଦାୟ ନେଲେ ଚାଲିଲେ। ଆଉ ଯଯଦି ଆମେ କହିବା ନାଇଁ ଆମେ ସାରା ଲାଇଫ୍ ଏଠି ରହିବା କି, ଇଏ କରିବା। ତ ସେଟା ହବନି ନା
ହୁଁ।
ଆଉ ହୁଁ ସେଥିପାଇଁ କି ଆମେ ହଉଛନ୍ତି ଗୋଟେ ପା କ‌ଇଲା ଭେଳିଆ ଯାତ୍ରା ପାର୍ଟି। ରଙ୍ଗମଞ୍ଚ ରଙ୍ଗମଞ୍ଚରେ ଆମେ ଯାତ୍ରା କରିବା। ଆମ ବାଟରେ ଆମେ ଯିବା। ତ ଛାଡ ତାଙ୍କ ଭାଗ୍ୟରେ ଥିଲା। ସେ ଯିବେ ବୋଲି ଆଉ ତାଙ୍କ କଥା କହିକି ମନ ଦୁଃଖ କରିକି ଆଉ କିଛି ବି ଲାଭ ହବନି। ହଁ ଆଉ ତାପ୍ରେ ପହଞ୍ଚି ତମେ ହେଠି ପହଞ୍ଚିଲା ପରେ କଣ କର? ସାଙ୍ଗେ ସାଙ୍ଗେ ଡ୍ୟୁଟି ରେ ଜଏନ କର କି ରୁମ ରେ ରୁହ ଯାଇକି ସେଇଠୁ କେତେ ବାଟ ତମ
ଡିଉଟି
ହୁଁ ଆ ସେଇ ଷ୍ଟେସନ ରୁମ୍ କେତେ କେତେ ଦୂର ହେବ।
ସେଇଠୁରୁୁ ମୁଁ ହେଇଯିବ ସାତ ଆଠ କିଲୋମିଟର।
କଣ ଚାଲିକି ଯାଅ କି ଗାଡି ଭଡ଼ା କରିକି ଯାଅ।
ନା ନାଁ ସେଠୁ ବସ୍ ଗମେଣ୍ଟ ବସ୍ ଅଛି ସେଠୁ ଗମେଣ୍ଟ ବସ୍ ରେ ଆମେ ଯାଉ।
ଗଭର୍ଣମେଣ୍ଟ ବସ୍ ରେ ନାଇଁ କି।
ହୁଁ କୋଡିଏ ପଚିଶ ଟଙ୍କା ନିଏ ଗମେଣ୍ଟ ବସରେ ଆମେ ପଳାଉ ରୁମ୍ ସାମ୍ନାରେ ଓଲାଉ।
ହୁଁ ହୁଁ ଆଉ ଆଉ କଣ ଖାନା ଆଜି କଣ ସନ୍ଧ୍ୟା ରାତିରେ ଖାଇବା ଖାନା ପିନା କଥା କଣ କୁହ। କଣ ଶିଖିଛ, ବନେଇ ଶିଖିଛ, ଖାଦ୍ୟପେୟ ଖାଇବା ବନେଇକି ଖାଅ ବନେଇକି ଖାଇବା କୁ ଖୁସି ଲାଗେ ନା କିଏ ବନେଇକି ଦେଲେ ଖାଇଲେ ଖୁସି ଲାଗେ।
ବନେଇକି ଖାଇବାକୁ ଖୁସି ଲାଗେ।
ଧର ଆଜି ତ ଶନିବାରେ ଧର ଆଜି ପୁରା ପନିର ବନେଇବା କେମିତି କଣ ବନେଇବା। ଶିଖିଛ ନା ଶିଖନ।
ହୁଁ ନା।
ହଉ। ଧର କାଲି ତ ସଣ୍ଡେ ଅଛି ନା କାଲି ଧର ଗୋଟେ ବାର ଅଛି ରବିବାରେ କାଲି ଚିକେନ ଫିକେନ ମାନେ ଆଇଷ ଆଇଁଷ ଖାଇବା ବାର। ଚିକେନ ଟା କେମିତି କଣ ବନାନ୍ତି। ତମକୁ କିଲେ ଚିକେନ ଦିଆହବ କେମିତି ବନେଇବ ତାକୁ।
ଏଇ ଚିକେନ ତାକୁ ଫାଷ୍ଟ ଚିକେନ କ୍ଲିନ କରାଯିବ। ପିଆଜ କୁ କଟାଯିବ, ଅଧା ରସୁଣ ପେଷ୍ଟ କରାଯିବ।
ହୁଁ।
ତାପରେ ତ ଉ ଉଁ କଡେଇରେ ଅଏଲ ଡା ପକେଇକିନା ତାପରେ ପିଆଜ ପକାଯିବ ପିଆଜ ପକେଇକି ପିଆଜ ନାଲି ହେଲା ପରେ ଅଦା ରସୁଣ ପେଷ୍ଟ ପକାଯିବ। ତାପରେ ସେଠୁ ଅଦା ରସୁଣ ଟିକେ ମେଲଟ ହେଲା ପରେ ତାକୁ ଟମାଟୋ ପକାଯିବ, ଟମାଟୋ ପକେଇଲା ପରେ ତାପରେ ସେଠୁ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଲୁଣ ହଁ ଯାହା କିଛି ଦରକାର ଆମର ଚିକେନ ମସଲା, ଗରମ ମସଲା ଗରମ ମସଲା ନାହିଁ ତ ଚିକେନ ମସଲା, ମିଟ୍ ମସଲା